ହାଲୋ ନମସ୍କାର।
ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର। କଣ କରୁଛନ୍ତି?
ଏମିତି ବସିଛି ଆଉ।
ହଁ ଦେହ ଭଲ ଅଛି ହଁ ମୁଁ ହେଲେ ବସିଛି।
ଖାଇବା ସକାଳ ଖାଇବା ସରିଲାଣି।
ହଁ ଖାଇବା ସରିଲାଣି ଖାଲି ଗାଧେଇନି ଗାଧେଇ ଯିବି ଆସିକି ଭାତ ଖାଇକି ଶୋଇବା କଥା ଟିକେ ଆଉ।
ଓ ହୋ ଦୁଇ ପ୍ରହର ଖାଇବା ଖାଇନ ଆଉ ଟାଇମ୍ ହେଇନି ତ ଏଗାରଟା ବାଜିଚି।
ହଁ ଆଉ ଟିକେ ପରେ ଖାଇବା କଥା ଆଉ।
ମଣିଷ ଜୀବନ ତ ଖାଇବା ପାଇଁ ବଞ୍ଚିବା ବଞ୍ଚିବା ପାଇଁ ଖାଇବା ଆଉ।
ହଁ ମାନେ ଏ ପେଟ ଚାରି ଚାଖଣ୍ଡ ପାଇଁ ଏତେ ସବୁ କ କଷ୍ଟ କରିବାକୁ ପଡୁଛି।
କେତେ ଲୋଭ କେତେ ଆଶା ରହୁଛି ମନ ଭିତରେ କେବଳ ଏତିକି ଟିକେ ମାନେ କିଛି ଆମ ପାଇଁ କିଛିଟା ମାନେ ସମୟର ପାଇଁ ଆମ ଜୀବନ। କିଛିଟା ସମୟ।
ସମୟ ଥିବା ଏଥିରେ ଯାହା ଆମର ଆଶା ଅଛି କିଛି ତ ପୂର୍ଣ୍ଣ ହଉଛି ଆଉ ବହୁତ୍ କିଛି ରହିଯାଉଛି।
ହଁ ଯେତିକି ଦିନ ପାଇଁ ଆସିଛନ୍ତି ମଧ୍ୟ ସେତିକିରୁ ମାନେ ଗୋ ଅଁ ସେ ସମୟ ବି ମାନେ ସରି ସରି ଯାଉଛି। କିନ୍ତୁ ଆମର ଲୋଭ ସରୁନି।
ହଁ କଣ କରିବା? ହୁଁ।
ଲୋଭ ମୋମାୟା ସଂସାର ଆଉ ଏମିତି ଚାଲିବ ଆଉ
ହଁ ଯେ ପର୍ଯ୍ୟନ୍ତ ଲୋଭ କମି ନାହିଁ ମଣିଷ ମନ କେବେ ଶାନ୍ତି ପାଇବନି, ଯେତେ ସେତେବେଳେ ଆମର କଣ କି ଲୋଭ କମିଯିବ ନାଇଁ କି ମାନେ ନିଜକୁ ଗୋଟେ ଆତ୍ମ ସୁଖ ମିଳିବ ଆଉ ଯେ ନାଇଁ ମତେ ଦଶ ଟଙ୍କା ମିଳିଲ ମୁଁ ଦଶ ଟଙ୍କାରେ ଖୁସି ରହିବି ତ ନିଜକୁ ଖୁସି ମିଳିବ କିଛି ଅସୁବିଧା ନାହିଁ।
କାହିଁକି ଲୋଭ ମୋ ୟା କାହିଁକି ଆମେ ତୁଟେଇ ପାରୁନାହାନ୍ତି ପ୍ରତ୍ୟେକ ମଣିଷ କାହିଁକି ଆମର ମାନେ। ଲୋଭ ଗୋଟେ ଜିନିଷ ଆମ ପାଖରୁ ମାନେ ଯାଉନି କାହିଁକି? ସେଇଟା ମାନେ ନିଜେ ହିଁ ବୁଝିବା ଦରକାର ଆମେ ଏ ଏଇ ଜିନିଷ ଟା। କୁ ଆମେ ବିଲକୁଲ ବି ଇଚ୍ଛା କରିବାନି କି ଆଶା ରଖିବାନି।
ହଁ ଯେତିକି ମିଳୁଛି ସେତିକିରେ ଖୁସିରେ ରହିବା ଦରକାର।
କାଲିର ମାନେ ସକାଳକୁ ଆମେ କିଏ ଦେଖିଛିେ ଆଜି ଜୀବନ ଅଛି କାଲିକି ନଥିବ। ଏଇଟା ଭାବିକି ଯଦି ଆମେ ବୁଝି ନବା ନା ତାହେଲେ ମାନେ ଆମେ କାହା ପ୍ରତି ହିଂସା ଅ କାର ବା ରାଗ ସେଇଟା ବି ମଧ୍ୟ ରହିବନି।
ହଁ। କଣ କରିବା ମଣିଷ ଯେତିକି ଶିକ୍ଷିତ ହେଇକି ଯାଉଛି। ଏତିକି କଣ କିଏ ସାଧାରଣ ଜ୍ଞାନ ହରେଇ ଯାଉଛି।
ମଣିଷ ପ୍ରକୃତି ଆଉ ନମରିବା ଯା କେବେ ତୁଟି ପାରୁ
ହଁ।
ଆମେ ଯେତିକି ଦିନ ବଞ୍ଚିଛନ୍ତି ଯଦି କିଛି ଦାନ ଧର୍ମ କରିବା। ଯେମିତି ଭଲ ଭଲ ମାନେ ତୀର୍ଥ ସ୍ଥାନକୁ ମଧ୍ୟ ଯିବା। ଠାକୁରଙ୍କ ପାଇଁ କିଛି ଯଦି ପାରୁଛନ୍ତି କିଛି। ଯି ସାହାଯ୍ୟ କରିପାରିବା ଦୁଃଖୀ ଜୀବନ ପାଇଁ ସେଇଟା ଆମ ପାଖରେ ସମ୍ଭବ ହୋଇପାରୁନି।
ହଁ। ଆପଣଙ୍କ ଗୋଟେ ଗୋଟେ ଭଲ ଜାଗା ଅଛି ବୁଲିବା ପାଇଁ ମନ୍ଦିର?
ହଁ ସେ ଭଲ ଜାଗା ଅଛି ମୋର ଯେବେବ ମାନେ ଇଚ୍ଛା ହୁଏ। କିଛି ମାନେ ଯେମିତି ଯେକୌଣସି କଥା ହୋଇ ନେଇ କୌଣସି କିଛି ମନ ମନାନ୍ତର ହେଇଯାଇଛି। ମୁଁ ଯାଏ ଆମର ଏଇଠି ଅଛି ଜାଣିଛନ୍ତି ନା ଯୋଉ କାଳୀ ମନ୍ଦି ମନ୍ଦିର କାଳୀ ଠାକୁରା
ହଁ।
ଢାମରା ମନ୍ଦିର ଜାଣିଛନ୍ତି ନା ମା ଢାମରେ ଜାଣିଥିବେ ଆପଣ ବୋଧେ।
ନାଇଁ ଧାମର ମନ୍ଦିର ମୁଁ ଜାଣିନି।
ଜାଣିନ ମା ଧାମରେ ମନ୍ଦି ମାନେ ଆସିଛନ୍ତି ନା କେବେ ଧାମରା। ଆସିନାହାନ୍ତି କେବେ ଯଦି ସମୟ ମିଳେ ଆସି ଟିକେ ଦେଖିଯିବେ ମାଆଙ୍କର ମାନେ। ସୁନ୍ଦର ମନ୍ଦିର ମଧ୍ୟ ଅଛି ବ୍ୟ
ହଁ।
ହୁ। ଆପଣ ନଈ ମାନେ ଯୋଉ ଆପଣ ଆସି ଆସିଲେ ଥରେ ଜାଣିଯିବେ ଆଉ। ସେ ମାନେ ମନ୍ଦିର ପେଢାରେ ଖାଲି ପାଦ ଦେଇଥିଲେ ନା ଯୋଉ ଶାନ୍ତି ସୁଖ ମିଳେ ନା।
ହଁ।
ଲାଗେ ଯେମିତି ସତରେ ଆମେ ଆମ ମା ପାଖକୁ ଫେରିଆସିଲେ ସେଇଭଳି ଅନୁଭୂତି ହୁଏ।
ହଁ ମନରେ ଯେତେ ସବୁ ଅହଙ୍କାର ଲୋଭ ଥାଉଛି ବାହାରେ ହେଇ ରହିଯାଉଛି।
ହଁ ମୁଁ ତ ଯେବେ ବି ମନ ଦୁଃଖ ହୁଏ ମାଙ୍କ ପାଖ କୁ ଟିକେ ଯାଏ ମାଙ୍କ ବାହାରେ ଟିକେ ନିଜର ମନ କଥା ପ୍ରକାଶ କରିଦେଲେ ମନକୁ କେବେ ଶାନ୍ତି ମଧ୍ୟ ଲାଗେ। ସେତିକିରେ ମାନେ ଯେମିତି ଲାଗେ ଯେମିତି ମୋର ସବୁ ଦୁଃଖ ଚାଲିଗଲା କି।
ହଁ।
ସେ ମା ନା ଆମେ ତାଙ୍କ ପିଲା ସେ କେମିତି ଆମ କଥା ନ ବୁଝିବେ।
ଆ ମନ କଥା ନ କହିଲେ ସବୁ ସବୁ ଜାଣିଦେବେ।
ସିଏ ତ ଜାଣି ଯିବେ ଆମର କହିବା ଆବଶ୍ୟକ ନାଇଁ। ତାପରେ ବି ଆମେ ମା ବାସ ମୁଁ ଖାଲି ଏତିକି ମାଗେ ମା ତୁ ମାନେ ଭଲ ହିଁ କର ସମ ସମଗ୍ର ମାନେ ଓଡିଶା ବାସୀ ପାଇଁ। ଏତିକି ଖାଲି କ ମା ଅଛନ୍ତି। ମତେ ଲାଗେ ଯେମିତି ସତରେ ମା କହିଲେ ତୁ ଯା ମୁଁ ଅଛି ତୋ ପାଖ ଏଇଭଳି କିଛି ଅନୁଭୂତି ହୁଏ।
କିଏ। ଆ ଆପଣ ଗୋଟେ ଦଣ୍ଡ ଦଣ୍ଡ ପାଳନ କରନ୍ତି କି?
ଦଣ୍ଡ।
ହଁ ଦଣ୍ଡଯାତ୍ରା।
ହୁଁ ନାଇଁ ମୁଁ ଦଣ୍ଡ ଯାତ୍ରା କେବେ କରିନି କିନ୍ତୁ ଦେଖିଛି ଲୋକମାନେ କରନ୍ତି।
ଆଚ୍ଛା। ଆପଣ ଗୋଟେ ସେପଟେ କେମିତି ପାଳନ କରନ୍ତି ଦଣ୍ଡଯାତ୍ରା।
ଆମ ଏପଟରେ କହିବାକୁ ଗଲେ ବିଶେଷ ପାଳନ କରନ୍ତିନି। କିନ୍ତୁ ମାନେ ମୁଁ ଦେଖ୍ ମାନେ ଟିକେ ଦୂରରେ କରନ୍ତି। କିନ୍ତୁ ଯେମିତିଆ ଏବେ ସବୁ ମୋବାଇଲ ଯେମିତି ସୋସିଆଲ ମିଡିଆରେ ସମସ୍ତେ ତ ଆ ଦେଖୁଛନ୍ତି ମୁଁ ସେଇ ଟାଇପରେ ଦେଖେ କିନ୍ତୁ ନିଜ ଆଖିରେ ଦେଖିନି ମାନେ କେମିତି ହୁଏ। ଆଗରୁ ଦେଖିଛନ୍ତି ନା?
ହଁ ଆମପଟେ ଏପଟେ ପାଳନ ହୁଏ ଦଣ୍ଡଯାତ୍ରା।
ହଉ ଦେଖିଛି ଯେମିତି ନିଆଁରେ ବି ମଧ୍ୟ ଚାଲନ୍ତି।
ହଁ ସେଟା କଣ କି ଅଗ୍ନଦଣ୍ଡ ସେଟା।
ସେଟା ଅଗ୍ନି ଦଣ୍ଡ।
ହଁ ଯେଉଁଟା ଅଗ୍ନିଦଣ୍ଡ ଥାଏ ସେଇଟା କଣ କି ଯେତଳୁ ସନ୍ଧ୍ୟା ଟାଇମରେ ଷ୍ଟାର୍ଟ ହୁଏ ନା ଷ୍ଟାର୍ଟ ହେଲା ପରେ ସେଟା ଯେତଳକୁ ମା କୁ କଣ କି? ପାଣି ପାଣି ଘାଟରୁ ଆସିବେ ସେତଅଳକୁ ଅଗ୍ନି କରାହେଇଥା ସବୁ ନିଆଁ ଜଳା ହେଇଥିବ ସେଥିରେ ସମସ୍ତେ ଚାଲିବେ ଆଉ ମାନେ ସେଟା ଗୋ ପୁରା ଅଲ ଅଲଗା ପ୍ରକାର ଦଣ୍ଡ ପୁରା।
ସେଥିରେ କିନ୍ତୁ ସତରେ କିନ୍ତୁ କଣ ମା ଆସନ୍ତି ଯେମିତି ଆମ ମାନଙ୍କ ଦେହକୁ।
ହଁ ସେଟା ଆସନ୍ତି ସେଟା କେବେ ମଜାକରେ ନେବେ ନାଇଁ। ସେଟା ସତରେ ସେନ୍ତି ଆସନ୍ତି।
ଲୋକମାନେ ତ ତାକୁ ମାନେ ବିଶ୍ଵାସ କରୁନାହାନ୍ତି ଏବେ କା ଯୁଗ ରେ କିନ୍ତୁ ଆଗରୁ ବହୁତ ବିଶ୍ୱାସ କରନ୍ତି ଏସବୁକୁ।
ହଁ। ନାଇଁ ଯେତିକି ବି ଦଣ୍ଡକୁ ଯାଉଛନ୍ତି ସେମାନଙ୍କର ଗୋଟେ ବିଶ୍ଵାସ ଅଛି ବୋଲି ତ ସେଠିକୁ ଯାଉଛନ୍ତି ନା।
ହଁ ସମସ୍ତିଙ୍କର ବିଶ୍ୱାସ ଅଛି ବୋଲି ତ ଯାଉଛନ୍ତି ଠିକ୍ କଥା କହିଲେ ଆପଣ ମାନେ ଆଗରୁ ଯେମ ତି ଆମେ ଠାକୁର ଠାକୁରାଣୀ ମାନେ ଗୋଟେ ଯେମତି ଗୁଟେ ଗଛ ଯଦି ହେଲା ଆମେ ତାଙ୍କୁ ଯାଇ ପୂଜା କରନ୍ତି। ଯେ ଆମର ଏଠି ମା ଅଛନ୍ତି ଭଗବାନ ଅଛନ୍ତି ଆମେ ଏଇଆ ମାନେ ଆଗ ଯୁଗରେ ମାନୁଥିଲେ କିନ୍ତୁ ଏବେ ସେ ସବୁ ତ ମାନୁନାହାନ୍ତି ବିଶେଷ ସେଇଥିପାଇଁ ମୁଁ ପଚାରି ଦେଲି ଆଉ ମାନେ ଏବେ ବି ଅଛନ୍ତି ନା ମା।
ହଁ ସେଇଟା ପରା ଏବେ ଯଦି ଭଗବାନଙ୍କୁ ମାନିଲ ବୋଇଲେ ପଥରେ ବି ଭଗବାନ ଅଛନ୍ତି ଆଉ ଯ ଦି ନ ମାନିଲ କହିଲେ ଭଗବାନ ବି ପଥର ବରିଆ ଲା ଲା ଲାଗ ଲାଗନ୍ତି।
ହୁଁ ହୁଁ ସେଇଟା ତ ସତ କଥା।
ସେଇଟା ନିଜର ଉପରେ ର କଣକି ନିର୍ଭର କରୁଛେ ତମେ କେତେ ଭଗବାନଙ୍କ ଉପରେ ଭରସା କରୁଛେ। ଆଉ ବିଶ୍ୱାସ ରଖୁଛ।
ବିଶ୍ୱାସ ହିଁ ଭଗବାନ ଯୋଉଠି ବିଶ୍ଵାସ ଅଛି ସେଇଠି ଭଗବାନ ଅଛନ୍ତି।
ହଁ ଠିକ୍ କଥା।
ସେଟା ନିଜ ଉପରେ ନିର୍ଭର କରେ ନିଜେ ଆମେ କାହାକୁ ମାନିବା କି ନାଇ। ଆମ ଘରେ ବି ଭଗବାନ ଅଛନ୍ତି କିନ୍ତୁ ଆମେ ତାଙ୍କୁ ଠିକ୍ ସେ ପୂଜା କରୁନାହାନ୍ତି ଯେମିତି ଆମ ବାପ ମା ପ୍ରଥମ ଭଗବାନ।
ହଁ ଆଉ ଗୋଟେ ଲୋକ କଥା ଅଛି
ହୁଁ କୁହନ୍ତୁ କୁହନ୍ତୁ।
ଆଉ ଗୋଟେ ଲୋକ କଥା ଅଛି ମାଧବ ସେବା ହିଁ ଏ କଣ କି ମାନବ ସେବା ହିଁ ମାଧବ ସେବା। ଯଦି ତୁମେ ମଣିଷ ଦେହରେ ମା ଭଗବାନଙ୍କୁ ଦେଖୁଛ ତାହେଲେ ତାହାଠୁ ଭଲ ପୁନ୍ୟ ଆଉ କଉଠୁ ମିଳିବନି।
ହୁଁ। ଆମେ ସେଇ ସେବା ନ କରିକି ଆମେ ଓଲଟି ତାଙ୍କ ଉପରେ ହିଂସା ଅହଙ୍କାର କରୁଚନ୍ତି।
ହ ହ ହ। କଣ କରିବା ମଣିଷ ଯେତିକି ଶିକ୍ଷିତ ହେଇଯାଉଛି ସେତିକି ମାନବିକତା ହରଇ ଚାଲିଛି ପୁରା।
ମାନବିକତା ଠିକ୍ ଠିକ୍। ହାଲୋ।
ହଁ। ଆଁ ଆପଣଙ୍କୁ ଗୋଟେ କିଛି ପ୍ରାକୃତିକ ଜିନିଷ ମିଳୁଛି କି?
ପ୍ରାକୃତିକ ଜିନିଷ ସେମିତି କିଛି ନାହିଁ।
ନାଇଁ?
ନାଇଁ।
ଯେମ୍ତିକି ଝୁଣା ନହେଲେ ଛତୁ।
ଛତୁଟା ହୁଏ।
ଆଉ ଛତୁ ମିଳୁଛି ନାହିଁ କି।
ହୁଁ ହୁଁ।
ହେଲା ଆଉ।
ଭଗବାନ୍ ଯୋଉଠି ଥାଆନ୍ତି ସେଠି ମାନେ କେହି ବୁଝିବାକୁ ହିଁ ଚାହାନ୍ତିନି ଏଇଠି ଭଗବାନ ଅଛନ୍ତି। ଆମେ ଯିଅନ୍ତା ଭଗବାନୁ କେବେ ପୂଜା କରୁନାହାନ୍ତି କିନ୍ତୁ ପଥରକୁ ଯାଇ ପୂଜା କରୁଚନ୍ତି। ଯିଅନ୍ତା ଭଗବାନ୍ ମାନେ ଆମ ବାପ ମା କିନ୍ତୁ ଆମେ ତାଙ୍କୁ ନ ପୂଜା କରିକି ବହୁତ ଲୋ କ ମାନେ ନେଇକି ବୃଦ୍ଧାଶ୍ରମରେ ଛାଡି ଦଉଚନ୍ତି। ସେମାନେ ବୃଦ୍ଧ ଅବସ୍ଥାକୁ ଆସିଲେ ତାଙ୍କୁ ଯେମିତି ବୋହୂ ପୁଅ ହଉ କିମ୍ବା ବୋହୂ ହଉ ସେମାନେ ଅବେହେଳା କରୁଚନ୍ତି ତାଙ୍କର କୌଣସି ବି ଦୁଃଖ ସେବା କରୁନାହାନ୍ତି ତାଙ୍କର କିଛି ବି ଦେହ ଖରାପ କଥା ବୁଝୁ ନାହାନ୍ତି। ଓଲଟି ସେ ଭାବୁଛନ୍ତି ସେ ଆମ୍ ପାଇଁ ବୁଝୁ ବୋଲି କହି ନେଇ ଛାଡ୍ ଦେଇ ଆସୁଛନ୍ତି କିନ୍ତୁ ସ ହେ ପ୍ରତିଦିନ ମନ୍ଦିରକୁ ଗଲେ କିଛି ବି ଲାଭ ନାହିଁ ଯଦି ଘରେ ବାପା ମାଙ୍କୁ ନ ପୂଜୁଚ। ବଡ ମାନଙ୍କୁ ଯଦି ସମ୍ମାନ ନ କରୁଚ।
ସେଇଟା ବରା।
ଏବେ ତ ବେଶୀକାଲି ଖାଲି ମନ୍ଦିରକୁ ହିଁ ଯାଉଛନ୍ତି।
ହୁଁ। ମନ୍ଦିରକୁ ଯାଇକି କଣ କି ନଡିଆ ବାଡେଇ ଦେଲେ କିଛି ଲାଭ ନାହିଁ। ଯଦି ମନ କଣ କି ସ୍ନେହ ଆଉ ଭଲ ପାଇବା ନାହିଁ।
ଶ୍ରଦ୍ଧା ଭଲ ପାଇବା ଯଦି ନଥିବ ନା ସେଠି ଶହେ ନଡିଆ ବାଡେଇଲେ ବି କେବେ ବି ଭଗବାନ ତମ କଥା ଶୁଣିବେନି।
ହଁ। ଠିକ୍ ଅଛି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଉ।
ଧନ୍ୟବାଦ ମତେ ଭଲଲାଗିଲା ଭାଇ।
ଧନ୍ୟବାଦ।